ସାଙ୍ଗ ଜୟ ଜଗନ୍ନାଥ।
ସାଙ୍ଗ ଜୟ ଜଗନ୍ନାଥ।
ତମେ କଣ କରୁଛ?
ଏଇ ବାହାରେ ବସିଚି ଆଉ।
ଓହୋ।
କଣ ଆପଣ କଣ କରୁଚନ୍ତି?
କିଛି ଆଉ
କଉଡି ଘରେ ନା ବାହାରେ ବଇଛନ୍ତି ଆଉ ପାଣିପାଗ ଖବର କଣ ବର୍ଷା ବର୍ଷା ହଉଚି?
ଆଜି ଆମର ସକାଳୁ ବର୍ଷା ହଉଥିଲା। ଏଇନୁ ଛାଡି ଯାଇଥିଲା ଯେ ଏବେ ଜଷ୍ଟ ଟିକେ ଟିକେ ହଉଚି ଆଉ।
ଆଜ୍ଞା ଆଜ୍ଞା। ତ ଏବେ ଆମର ତ ଏଠି ପାଣିପାଗ ଜୋର ହଉଚି। ପାଗ ଟା ପୁରା ଚେଞ୍ଜ କରିଦେଇଚି ବର୍ଷା ବହୁତ ଚୋର ହଉଚି।
ଆଚ୍ଛା। ଲାଇନ୍ ଅଛି?
ଆଜ୍ଞା।
ଆଚ୍ଛା।
ଆଉ କଣ ଖବର ଭଲ ଅଛନ୍ତି ତ?
ଆଜ୍ଞା ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା। ହାଲୋ।
ହଁ ମୁଁ କହିଲି ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା।
ଆଜ୍ଞା।
ଥିଲେ।
ମୁଁ ଆଜି ଭାତ ଖାଇଚି ଡାଲି ଆଉ ଚିକେନ ହେଇଥିଲା ଖାଇଚି ଆଉ।
ଆଉ ଚିକେନ ଖାଇଚନ୍ତି ଆଜି?
ଆ।
ହଁ ଆଉ ମୁଁ ଖାଇଚି ଭାତ ଜହ୍ନି ଆଳୁ ତରକାରୀ ଆଉ କଲରା ଆଳୁ ଭଜା ଭାତ ଟିକେ ଘିଅ ପଡିଥିଲା ଆଉ।
ହଁ ଘିଅ ଟା ଦେହ ପାଇଁ ବହୁତ ଭଲ।
ଆଜ୍ଞା ଆପଣ ଆଜି ଚିକେନ ଖାଇଚନ୍ତି!
ଆଜ୍ଞା।
ଆ ହେଲା ଆଉ ଆମେ ତ ଆଇଁଷ ଖାଉନୁ ହଁ ଆଇଁଷ ଛାଡି ସାରିଲିଣି, ବର୍ଷେ ହେଇଗଲାଣି ଛାଡି ଦେଇଚି। ଆଜ୍ଞା।
ଭଲ ଅଧିକି ଏମିତି ମୋର ଟିକେ ଅଭ୍ୟାସ ହେଇଯାଇଛି ଖାଇବା ତ ଆଉ ମୁଁ ଏମିତି ଛାଡି ପାରିବିନି ଆଉ।
ନା ସେଇଟା କହିଲେ ହବନି ହବନି କାଇଁ ଗୋଟେ ଜିନିଷ ମଣିଷ କରିପାରିବନି ହବନି ମଣିଷ ଜୀବନ ମାନେ ସବୁ ଜିନିଷଟି ହବ ଏମିତି ହବନି ବୋଲି କୋଉ ଜିନିଷଟି ନାହିଁ ଜାଣିଛନ୍ତି ନା! ହଁ ମଣିଷର ଗୋଟା ମଣିଷ ଏମିତିଆ କି ଜୀବ କି ତାର ଗୋଟେ ହବନି ଜିନିଷ କିଛି ବି ନାହିଁ ସେ ଯେତେ କଷ୍ଟ କି ଝଡ ଥାଉ ତା ଜୀବନରେ ସେ ତାକୁ ଇଏ କରିକି ସଦାବେଳେ ତାକୁ, ଇଏ କରିକି ସଂଗ୍ରହ କରିକିନା ସେ ସବୁ ସ ସଫଳତାରେ ସେ ପାଇଥାଏ, କିନ୍ତୁ ତାକୁ ପରିଶ୍ରମ କରିବାକୁ ପଡେ ନୁହେଁ କି ସେ ଖାଲି ବ ବା ଚେଷ୍ଟା କରିବାକୁ ପଡିବ ହ ମଣିଷ ଜୀବନ ମଣିଷ ଏମିତି ଗୋଟେ କି କେଡେ ବଡ ହାତୀ କି ବି ସେ ମଣିଷ ତା ଆ ମାଇଣ୍ଡ ଟ ଇଏ କରିକି କରିପାରୁଛି କାମ କରିପାରୁଛି ସବୁ ସେ ତିକେ ଇଏ ମଣିଷ ସବୁ ହିଁ କରିପାରିବ। ସେ ଏମିତି ଇ ଗୋଟେ ଏ ମୁଁ ପର୍ଯ୍ୟାପ୍ ଅଛି ନାଇଁ ଫେଲେ ମେଲେ ହେଇକି ବସିଛି ଘରେ ଆଉ ପ୍ଲାଷ୍ଟୁ ଯାଏ ପଢ଼ି ଚି ଆଉ
ଆଚ୍ଛା।
ଆପଣ
ମୋର ଏଇଟା ପ୍ଲସ୍ ଥ୍ରୀ ଫାଷ୍ଟ ଇୟର
ଓ ହୋ। ତ ଭଲ ବହୁତ ଭଲ ଆଗକୁ ଯାଅ ହଁ ଆଜ୍ଞା।
ଫେଲ ହେଇଥିଲେ ଆଉ ତାପରେ ଆଉଥରେ ଦେଲେନି ଏକ୍ଜାମ?
ଏ ନେଇକି ଆଉଥର ଦେଇକି ଆସିଲେ।
ପାସ୍ ହେଇଗଲେ କଲି ପାସ୍ ହେଲେ?
ଆଜ୍ଞା ପ୍ଲାଷ୍ଟୁ। ଆଜ୍ଞା ପ୍ଲସ ଟୁ ତ ପାସ୍ ଆଉ ହେଲି, ଆଉ ଦେଲିନି ତ ଏଇନା ବୁଲୁଛି ଖାଲି ସେମତି ଆଉ କିଛି ନାହିଁ ଆଉ
କିଛି ତ ଗୋଟେ ପଢିଥାନ୍ତୁ କ୍ଵାଲିଫିକେସନ ଗୋଟେ ଦରକାର ଯେତେବେଳେ ଖୋଜିଲା ବେଳକୁ ମିଳିବ ଏମିତି ବୁଲିଲେ ବି କିଛି ଲାଭ ହବନି ନା।
ଆଜ୍ଞା ଆଜ୍ଞା ବୁଝୁ କଣ କରିବା ପରିସ୍ଥିତି ତ ସମସ୍ତେଙ୍କୁ ଇଏ କରେନି ଖାଇ
ତ ସମସ୍ତ ଆଉ ଘରେ ଆମର ଛୋଟ ପରିବାର ଆମ ବାପା ମା ଭାଇ ଆଉ ଦାଦା ଅଛନ୍ତି ଜେଜେମା ଟେ ଅଛନ୍ତି ଆଉ।
ଆଛା।
ଆଜ୍ଞା ଆମେ ତ ଏତିକି ଆଉ ଛୋଟ ଆପଣ ଆପଣ ଏ ଆପଣଙ୍କ ଏଜ୍ କେତେ ହବ ଆପଣଙ୍କୁ?
ଏଜ୍ ଏଇଟିନ।
ଏଇଟିନ୍ ଏବେ ପ୍ଲସ୍ ଟୁ ପାସ୍ ହେଇଛନ୍ତି ନୁହଁ।
ଆଜ୍ଞା।
ଆଜ୍ଞା ଆଜ୍ଞା। ବହୁତ ଭଲ ବହୁତ ଆଗକୁ ଯାଅ, ଏନିତି ବଡ।ଆଉ ଇଏ କଣ ରଖିଛନ୍ତି? ଟିମ୍ କଣ ଅଛି ଆପଣଙ୍କର?
ମୋର ସାଇନ୍ସ।
ହ ସାଇନ୍ସ, କଣ ନେଇଛନ୍ତି ସବଜେକ୍ଟ?
ଫିଜିକ୍ସ ଆଣ୍ଡ ଆର୍ସ।
ଫିଜିକ୍ସ ହଁ-ଅ-ଅ। ବହୁତ ଭଲ ଆଗକୁ ଯାଅ ପାଠ ପଢ। ଭଲ ମଣିଷଟେ ବି ହୁଅ ଦେଶର ତ କିଛି ଟା ଇଏ ହବ। ଆମ ଭାରତ ତି ତା-ଆ-ଆ ଛୁଆ ଗୁଡାକ ବହୁତ ଇଏ ଆଗକୁ ଯିବା କଣ ଦରକାର ସବୁ ଇଏରେ ଆମ ଓଡିଆ ମାନେ ତ ଆସିବା ଦରକାର ସବୁ ଜାଗାରେ। ସବୁ ଇଏରେ।
ଆଜ୍ଞା।
ଆଜ୍ଞା। ଆଉ କଣ ଆଜି ଖିଆ ପିଆ ଯୋଉ ସକାଳେ କଣ ଖାଇଥିଲେ?
ସକାଳେ ଚୁଡ଼ା ଚୂଡାକୁ କଦଳୀ ଖାଇଥିଲି।
ସେଟା ବଢିଆ ଜିନିଷ ଖାଇଥିଲେ ଦେହ ପାଇଁ ବହୁତ ଭଲ ସେ।
ଆଜ୍ଞା।
ଆଉ ଖରା ବେଳେ?
ଖରା ଖରା ଭାତ, ଡାଲି ଆଉ ଚିକେନ ଖାଇଥିଲି।
ଓ ହୋ ହୋ ଠିକ ଠିକ ଆଜ୍ଞା ଆଜ୍ଞା। ଆଜ୍ଞା ଆଉ କଣ ଆପଣଙ୍କର ମନରେ ଇଚ୍ଛା ଟିକେ କହିପାରି ବେକି କଣ ଚାହୁଁଛନ୍ତି ଲାଇଫ ରେ କରିବି ଜୀବନରେ ମୁଁ ଏଇଟା ସଫଳତା ଆଣିପାରିବି, କିଛି ମୁଁ ଜାଣିପାରେ। ହୁଁ
ମୁଁ ଏବେ ପ୍ଲସ ଥ୍ରୀ ପଢୁଛି ୟା ପରେ ବିଇଡି କରିବି। ଆଉ ଗୋଟେ ଶିକ୍ଷକଟେ ହେବି ଆଉ।
ଆଜ୍ଞା ବହୁତ ବହୁତ ଭଲ ଶ୍ରୀକ୍ଷେତ୍ର ହୁଅନ୍ତୁ ଯା ଆଉ ଆମ ପିଲାମାନଙ୍କୁ ଟିକେ ଆ ଯେହେତୁ ତାଙ୍କ ଇଏ କରିପାରିଲେ ଆମ ପିଲାମାନଙ୍କୁ ଟିକେ ପଢା ପଢା ପଢି କରିବେ ଆଉ ହଁ ବହୁତ ନିଅନ୍ତୁ ବହୁତ ଆଗକୁ ଯାଆନ୍ତୁ, ବହୁତ ଖୁସିରେ ରୁହନ୍ତୁ।
ଆଜ୍ଞା ଆପଣ ବି ଖୁସିରେ ରୁହନ୍ତୁ।
ଆଜ୍ଞା ଜୀବନରେ କିଛି ନ ହଉ। ଯେନ୍ ଚାହୁଁଛନ୍ତି ସେଇଟା ଭଗବାନ ଆପଣଙ୍କ ଏଇଟା ବହୁତ ପୂରଣ କରନ୍ତୁ। ଆଉ କଣ ଆପଣ ଆପଣ ତ ଏବେ ରଜ ଯାଇଛି କୁଆଡେ କୁଆଡେ କଣ ଯାଇଛନ୍ତି ରଜଟା ସେଲିବ୍ରେସନ କେମିତି କରିଛନ୍ତି, ଏଇଟା କଣ କରିଛନ୍ତି?
ରଜ ରଜକୁ ଆମର ସବୁ ବୁଲିବାକୁ ଯାଇଥିଲୁ ଭାରି ମାମୁଁ ଘର ପଳେଇଥିଲୁ। ଆଉ-ଉ-ଉ-ଉ ମୋ ମାମଁ ଘରଠୁ-ଉ-ଉ ପାଖରେ ଅ ମାମୁ ଘର ଗାଁ ରେ ତ ରଜ ପାଳନ ହଉଛି ସେଠି ଆମେ ରହିଲୁ ଦି ତିନି ଦିନ ଯାକେ। ଆଉ ସେଠୁ-ଉ-ଉ-ଉ ଯାଇଥିଲୁ ଭାରି-ଇ-ଇ-ଇ ନନ୍ଦନକାନନ ହେରି ଆ ସବୁ ବୁଲିବାକୁ।
ଆଜ୍ଞା।
ଆଜ୍ଞା।
ଆଉ ଆପଣଙ୍କ ଘର ଟା କୋଉ ପଟ ଲାଇନ ଟିକେ ଜାଣିପାରିବି?
କଟକ।
ଆପଣଙ୍କ ଘର କଟକ କଟକ ତ ଆମର ଇଏ ଆଉ ଆଉ କଣ ତିନି ଦିନ କେମିତି ରଜଟା ଗଲା ଫାଷ୍ଟ ଦିନ ତ ମାମୁଁ ଘର ଯାଇଁ ମାମୁଁ ଘରେ ହେଇ ତିନି ଦିନ କ କାଟି ଦେଲେ
ଆଜ୍ଞା।
ଆ ବହୁତ ଭଲ ତ ସେଠି ସେଠି ମାନେ ମୋ ମାମୁଁ ଘର କତିରେ କିଛି ଭଲ ଭଲ ହେଲୋ କୋଉ ଥିବ ଜାଗା ଥିବ ସେ ସେଥିପାଇଁ ତା ସେଠିକି ଯାଇଥିବେ ବୁଲାବୁଲି କରିଥିବେ ବହୁତ ଭଲ। ତ ଯାଇଥିଲେ କିଏ ଘର ଲୋକଙ୍କ ସହ ଯାଆନ୍ତି ସାଙ୍ଗସାଥି ସହ ଯିବା ପାଇଁ ବହୁତ ଭଲ ଭଲ ଲାଗେ ଆପଣଙ୍କୁ?
ଆମେ ଘର ଲୋକଙ୍କ ସାଥିରେ ସଦାବେଳେ ଯାଉ।
ହୁଁ ଆଜ୍ଞା ଆଜ୍ଞା ବହୁତ ଭଲ। ମାଇଣ୍ଡ ଟା ବି ସବୁଆଡୁ ଇଏ ପଢାରେ ଯେତିକି ତ ଆମ ଇଏ ପାଇଁ ସେତିକି ବି ଥାଉ ଆଉ କଣ ଆପଣ ବାପାଙ୍କ ମା କଣ ବାପା କଣ କରନ୍ତି?
ତ କାମ କରନ୍ତି।
ହମ ହଁ ବ ଭଲ ଆମରି ବି ସେଇଆ। ବାପା କରନ୍ତି ମୁଁ ବି ବାପାଙ୍କ ସହ ମୁଁ ବି ଘରେ ତ ସବୁଆଡେ ମୁଁ ଦେଖେ ବାପା କଣ କରୁଚନ୍ତି ମୁଁ ବି ସବୁ ଦେଖେ। ହୁଁ ଚାଷ କାମ କରେ ତ ମୁଁ କୁଆଡେ ଯାଇନି ଯେହେତୁ ଘରେ ବସିଚି ତ ବାପାଙ୍କୁ ତ ସାହାଯ୍ୟ କରିବାଟା ବହୁତ ଭଲ ତ ଚାଷ ବିଷୟରେ ବି ଜାଣିବା ବହୁତ ଭଲ ତ କିଛି ନହେଲେ ବି ଆମେ ଚାଷ ଟା କରିକି ଆମେ କିଛିଟା ତ ଇଏ କରିପାରିବା ଚାଷ ତ ଆମ ଓଡିଆଙ୍କର
ଓଡିଆ ମାନଙ୍କର ପ୍ରଧାନ କାର୍ଯ୍ୟ
ଆଜ୍ଞା ସେଇତ ଇଏ ତାକୁ ତ ଆମେ କରିପାରିବା ତ ମୁଁ ସେଇ କାମରେ ବି ସବୁ ଜାଣିଚି ତ ତାକୁ ବି ଜାଣିଚି ଯେହେତୁ ଆମର ସେ ଓଡିଆ ମାନଙ୍କର ଇଏ ଯେହେତୁ ତାକୁ ବି ଶିଖିବା ଟା ବହୁତ ଭଲ କିଛି ଯଦି ଲାଇ ଜୀବନ ରେ ନ ହୋଉ ଏ ସେଇ କାମଟା ବି କରି କି ଆମେ ବହୁତ କିଛି ତା ଥିରେ ଆଜ୍ଞା ଆଜ୍ଞା ସେଥିପାଇଁ ତ ମୁଁ ସେଥିପାଇଁ ମୁଁ କରେ ବାପାଙ୍କ ତ ମିସିକି
ଆଜ୍ଞା।
ଆପଣ କେବେ ବାପାଙ୍କ ସହ ଯାଇଚନ୍ତି କାମ କରିଚନ୍ତି?
ଉୁଁ ଆମର ବିଲଠୁ ବହୁତ ଦୂର ମୁଁ କେବେ ଯାଇନି।
ତ ଆଉ ବାପା ଦେ ଆଉ ମାମାଙ୍କ ମାମା ତ ହାଉସ ୱାଇଫ ଥିବେ ନୁହଁ?
ଆଜ୍ଞା।
ଆଉ କିଏ ଦାଦା ମାଦା ସବୁ ଅଛନ୍ତି?
ହଁ ଆମର ଜଏଣ୍ଟ ଫ୍ୟାମିଲି।
ଆଇଁ ବହୁତ ଭଲ। ଆଉ କଣ କୁହ ଯୋଉ ଏବେ ଆପଣଙ୍କ ଆପଣଙ୍କ ସେଇଠିକାର ପାଖରେ କିଛି ଭଲ ଲୋକେ ସନ ଅଛି ଭଲ ଜେଗା ଅଛି କି କହିପାରିବେ ଟିକେ ଶୁଣନ୍ତେ ଆମେ। ଯେ ଯଦି ହୁଅନ୍ତା ଆମେ ଯାଆନ୍ତେ ଧବେଳେସ ଶ୍ଵର ଓ ମୁଁ ଯାଇଚି ସେଠିକି ସେଠିକି ଯାଇଚି ଜାଣିଲ ନା। ବହୁତ ଭଲ ଲାଗେ ମତେ ଯାଇକି ବହୁତ ଖୁସି ଲାଗେ ସେଇ ମନ୍ଦିରକୁ ଠାକୁ ବାବାଙ୍କୁ ଦେ କରିବାକୁ ବହୁତ ଭଲ ଲାଗେ ଯାଇଥିଲି। ହେଇ ଯିବ ଏଇ ମାସେ ଖଣ୍ଡେ ହବ ଯାଇଥିଲି ହେଇଠିକି। ମାସେ ଦି ମାସେ ଖଣ୍ଡ ହବ ଯାଇ ଥିଲି ମୁଁ ବହୁତ ଥର ଯାଇପାରେ ନା କାହିଁକି ନା ମୋ କତିରେ ତ ଗାଡି ନାହିଁ ଇ ନାହିଁ ଯେହେତୁ ଏବେ ମୁଁ କିଛି କହିପାରୁନି ଯେହେତୁ ତ କେତେ ସାଙ୍ଗ ମାନଙ୍କ ସହ ଯାହେ। ଉଁ ତମକୁ ସମସ୍ତଙ୍କୁ ବାଧ୍ୟ କରି ନେଇପାରିବିନି ନା ସେଥିପାଇଁ ଯାଏନି ଆଉ
ହଁ ହଁ ଆପଣଙ୍କ ସାଥିରେ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ମତେ ବି ବହୁତ ଖୁସି ଲାଗିଲା ଆପଣଙ୍କର ଜୟ ଜଗନ୍ନାଥ ଧନ୍ୟବାଦ।
ଜୟ ଜଗନ୍ନାଥ।